ହ୍ୟାଲୋ
ହଁଅ-ଅ-ଅ କଣ କରୁ
ହଁ କିଛି ନାହିଁ, ଏଇଠି ବସିଛି ଆଉ। କଣ କରିବା ଶୋଇବାକୁ ଆସିଲିଣି। ତମେ କଣ କରୁଛ? ହଁ ଖାଇବା ଆମର ସରିଗଲାଣି।
ଖାଇବା ସରିଗଲାଣି? ଅଁ ହଁ ନାଇଁ ମ ଏ ବାହାରେ ଟିକେ ବୁଲୁଥିଲି।
ଅ ହ।
ଆଉ କଣ, ରୋଷେଇ ସରିକି ଖାଇସାରିଲିଣି। ଉଁହୁଁ ଖାଇସାରୁଲୁଣି ବାହାରିବୁ। ବାହାରେ ବୁଲୁଥିଲୁ ଟିକେ ଆଉ।
ଓହୋଃ।
ହଁ, ରୋଷେଇ ରୁଟି ସନ୍ତୁଳା।
ହଁ ରାତିରେ ତ ଆଉ।
ରାତିରେ ତ ରୁଟି ସନ୍ତୁଳା, ରୁଟି ଭଜା, ରୁଟି କ୍ଷୀର।
ହୁଁ ରାତିରେ ତ ହାଲକା ଖାଇବା କଥା ଆଉ।
ହଁ ହାଲକା ଖାଇବା କଥା, ଆଜିକାଲିକା। ସମସ୍ତେ ମାନେ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେଇଗଲେଣି।
ନା ସଚେତନ ନୁହେ ଶୋଇ ଦିନରେ କଣ ଚଲା ବୁଲରେ ଆମର ହଜମଟା ହେଇଯାଏ। ରାତିରେରେ ଶୋଇଲେ ନା ହଜମ ହବନି। ହଁ ଅଳ୍ପ ହଜମ ହବ ଆଉ।
ହୁଁ ଆଉ ଛୁଆ ସବୁ।
ଛୁଆ ଖାଇକି କେତେବେଳେ ଶୋଇଲେଣି ନଟା ବେଳୁ।
ସ୍କୁଲ ଖୋଲୁଛି ନା କଣ କାଲି।
ସ୍କୁଲ ପା ବନ୍ଦ ହେଇ ଗଲା।
ହଉ ତମର ସେଠି ବନ୍ଦ ହେଇଛି ନାଇ ଆମର ଏଠି କାଲିଠୁ ହେବ।
ବନ୍ଦ ହେଇନି ସବୁ ସ୍କୁଲ କୁ ନିର୍ଦ୍ଦେଶ ଦିଆହାଇଛି। ଜିଲ୍ଲାପାଳ ମାନେ ଖୁବ କୁହାହୋଇଛି ଏଇଟା ତାଙ୍କର ପ୍ରାଇଭେଟ ସ୍କୁଲ ତ
ହଁ ହଁ ନାଇଁ ଆମ ଛୁଆ ମାନେ ବି ପ୍ରାଇଭେଟ ରେ ପଢୁଛନ୍ତି। ଆମ ଛୁଆ ବି ପ୍ରାଇଭେଟରେ ପଢୁଛନ୍ତି କିନ୍ତୁ କୋରାପୁଟ ଡିଷ୍ଟ୍ରିକରେ ସେ ଅଠର ତାରିଖ ତ ଗୋଟେ ଛୁଆର ଅଠର ଆଉ ଗୋଟେ ଜଣଙ୍କର ବାଇଶ।
ବାଇଶ ତାରିଖ ଝିଅର ଖୋଲିବ।
ହୁଁ ବାଇଶ ତାରିଖ ସବୁଆଡେ ବହୁତ ବହୁତ ଜାଗାରେ ଖୋଲୁଛି। ହୁଁ ଆଉ ତମର କଣ ଖାଇଲ?
ଆମର ରୁଟି ବୁଟ ଆଳୁ ତରକାରୀ
ଓ ହୋ ଚକୁଳି।
ନାଇଁ ନାଇଁ ସୁଜି ମଣ୍ଡା ହେଇଥିଲା ଯେ ଏଇ ଯୋଉ ଆମ ମୋ ନଣନ୍ଦ ଜଣେ ଥିଲେ ଆସିକି। ମୋ ନଣନ୍ଦ ନିଜ ଆସି ଥିଲେ ତ ସିଏ ଆଜି ଗଲେ। ଗଲେ ଯେତେବେଳେ ତାଙ୍କୁ ଉ ପିଠା କରିକି ଦିଆହେଲା ତ ଆଉ ସେଥିପାଇଁ ଆଉ
ଓହ! ଆଜି ତ ଆଜି ବି ଶେଷ ହେଇଗଲାଣି ନା ବସୁମତୀ ସ୍ନାନ ହେଲା ସରିଲା ରଜ ଆଉ ନାହିଁ
ହୁଁ
ପୁଣି ଆସନ୍ତା ବର୍ଷକୁ।
ହଁ ବା
ବର୍ଷା ବର୍ଷା ହଉଛି କି ନାଇଁ ସେଠି।
ନାଇଁ ନାଇଁ ବର୍ଷା ହଉନି। କିନ୍ତୁ ବିଜୁଳି ମାରୁଛି ଘଡ ଘଡ କରୁଛି ଆଉ
ବର୍ଷା ଟା ହଉନି ନି ବର୍ଷା ହେଲେ ବି ଥଣ୍ଡା ହଉନି ନାଇ।
କଣ କହିଲେ ଖାଲି ବଡ ଗୋଡ ଯୋଉ ଲାଗୁଛି ଚୁଲି କତିରେ ବସିଲା ବେଳକୁ। ମାନେ ମୁଣ୍ଡ ଏତେଜରେ ପେନ୍ ହଉଚି। ବିନ୍ଧୁଚି ଘରେ ଏକୁଟିଆ ଲାଗୁଚି।
ହଁ।
ପରିବା।
ଗରମକୁୁ କଣ କରିବା ଆଉ ଆମର ଭାଗ୍ୟରେ ଥିବା ସେଇ ଜିନିଷଟା ବାକି କଉଟା ତା ବିିନ ତ ରୋଷେଇ ଯେମିତି ହେଲେ ବି ହଁ କରିବ।
ହଁ ହଁ କୁହ ଆଉ ଛୁଆ ପିଲା ଖାଇବେ ସବୁ।
ଛୁଆ ପିଲା ସବୁ କାହା ପାଇଁ କରୁ କି ନ କରୁ ଛୁଆ ପିଲା ବୟସ୍କ ଲୋକଙ୍କ ପାଇଁ କରିବ କି?
ଆମର ଏଇ ଏ ପେଟ ନାକି ସବୁ ନାଟ ନା ଆଉ କଣ କି?
ଆଉ କଣ ପେଟ ଯଗୁ ନାଟ।
ଆ ସେଏନୁ ନା ପେଟ ଅଛି ବୋଲି ଗଣ୍ଡେ ରାନ୍ଧ ଖା ବାଢ଼ ସବୁ କର।
ହଁ ପେଟ ପାଇଁ ନାଟ ତ
ଆଉ ସବୁ ଚାଲିଛି ଆଉ ସଂସାରରେ ଆଉ କଣ କି?
ଯଦି ଦିନ ନ ଥାଆନ୍ତା ନ ଇଏ ହୁଅନ୍ତା ଲୋକ ଆଉ ରୋଷେଇ ବି କରନ୍ତେ ନି ହିଁହିଁ
କରନ୍ତେ ନି।
ଏମତି ରହିଯାଆନ୍ତେ।
ହୁଁ।
ହଁ ହୋ ଆମର ବି ସେ ମାଉସି ପୁଅ ଆମ ଘରକୁ ଆସିଥିଲା। ତାକୁ ସେ ସେ ଟିକେ କୋରାପୁଟିଆ ଲୋକ ଏପଟ ସାଇଟ୍ ଲୋକ ହେଲା। ତାଙ୍କୁ ଆମ ରଜ ପିଠା ଆଉ ଯୋଉ ଆମର ପ୍ରଥମାଷ୍ଟମୀ ପିଠା ଏଣ୍ଡୁରି ପିଠା
ହଁ।
ୟାକୁ ବେଶୀ ଭଲ ଲାଗେ ହଁ ଏ କଦଳୀ ପତ୍ର ବା ହଳଦୀ ପତ ତ୍ର ବାସ୍ନା ତାଙ୍କ ଘରକୁ ସମସ୍ତ ଙ୍କୁ ଭଲ ଲାଗେ ସେମାନେ ସବୁ ସେଥିପାଇଁ ଆସନ୍ତି ସେ ପିଠା ନେଇକି ଯାଏ। ସେ କହିବ ଯାହା ହଉ ନ ହଉ ହଁ ସିଏ ସେମାନେ କୋରାପୁଟିଆ ଲୋକ ନା ସିଏ ସେତେ ଜିନିଷ ଏଇ ଜିନିଷ ମାନେ ସବୁ ଜାଣିନାହାନ୍ତି। ଜାଣିଛନ୍ତି ତାଙ୍କ ପିଠା କରନ୍ତି କିନ୍ତୁ ଏମିତି ଆମର ଏଇ ଭଳିଆ ଗୋଟେ ମାନେ ସିଷ୍ଟମେଟିକ ୱେ ରେ କରନ୍ତି ପ୍ରପଲି ହଁ। ମୁଁ କହିଲି ବାସ୍ନା ହବ ତାଙ୍କର ଗୋଟେ ସାଦା ହଁ କରୁଛୁ ତ କରୁଛୁ ଖାଉଛୁ ତ ଖାଉଛୁ। କହିଛି ଯୋଉ କାକରା ଫାକରା କରନ୍ତି କି ଆରିସା କରନ୍ତି।
ସମସ୍ତେ ସବୁ କିଛି କଣ କରିପାରନ୍ତି କି?
ନାଇଁ ନାଇଁ ଡିଫରେନ୍ସ କଣ ହଉଛି କି ସବୁଛି ସବୁ ଜାଗାରେ ସବୁ ଜିନିଷ ହଉଛି। କିନ୍ତୁ ସବୁ ଜାଗାରେ ଅନ୍ୟା ଅନ୍ୟ ପ୍ରକାରରେ ହଉଛି।
ହଁ
ହ ତେଣୁ ସେ ଆମର ଏଠି ତରକାରୀ ଆମ ସେପଟେ ତରକାରୀ ଫରକାରୀ ସୋରିଷ ତରକାରୀ ସବୁ ସେ ବେସର ତରକାରୀ ହ ସେ ସବୁ ତାଙ୍କୁ ବେଶୀ ପସନ୍ଦ। ଏମାନେ ସବୁ ଖାଇବେ ଏଇସବୁ ଜିନିଷ।
ହଁ
ତ ଟିକେ ଇଚ୍ଛା ଆଉ।
ଆଉ ଛୁଆ ଶୋଇଲେଣି ତମେ ଶୋଇବ ଖାଇକି ଆଉ ନେ।
ଆ ଖାଇସାଇଲୁଣି ଏଇଠ ବସିଛୁ ଆଉ।
ବସିଛୁ ଖାଦ୍ୟ ହଜମ ହେଇଗଲେ ଶୋଇପଡିବ।
ହଜମ କଣ କି ଏଠେ ବସଚୁ କଥାବାର୍ତ୍ତା ହଉଥିଲୁ ହଁ।
ହଁ ଆଜି ଯାଇଥିଲ କି କୋଉଠି କି ଆହୁରି? ରଜ ତମ ଘର ଯାଇଥିଲ ନା କୋଠେ?
ଆମେ ଯାଇଥିଲୁ ମଝି ରଜ ଦିନ ଯାଇଥିଲୁ ଟିକେ ଖେଳି ଖୁଳାକି ଆସିଥିଲୁ। କାଲି ଘଟଗାଁ ଗଲୁ ଟିକେ ଠାକୁରଙ୍କୁ ଦର୍ଶନ କରି। ବୁଲିବାଲି ଆଇଲୁ ଆଉ ରାତି ବେଳକୁ କଣ ହ ବହୁତ ଜା
ରାସ୍ତା ଭିଡନି ହୁଁ ନାଇଁ ମନ୍ଦିର ମାନ ବି ଭିଡ ବହୁତ ସେପଟ ପୁରୀ ଠାକୁର ଆମେ ମାନେ ଦର୍ଶନ କଲୁ ଯୋଉ କଷ୍ଟରେ କୁହନି ଏ ଯୋଉ ଭିତରକୁ ଯୋଉଠ ପୁରା ବ୍ୟାରିକେଟ ପର୍ଯ୍ୟନ୍ତ ଭଲ ଅଛି ବ୍ୟାରିକେଟ ପରେ ଯୋଉ ଠାକୁରଙ୍କ ମନ୍ଦିରକୁ ଚଢିକି ଯୋଉ ଓଲ୍ହାଉଛନ୍ତି ବାପା ମାନେ ଠାକୁରଙ୍କୁ ଆମେ ଦେଖି ଯାଉଛୁ ଏତେ ମାନେ ସେ ଯେ ଏତେ ଭିଡ ସେଇ ପାଖରେ ଟିକେ କଣ ଚେଞ୍ଜ ଚାଞ୍ଜ କରିବା କଥା।
କଣ କରିବା ଆଉ?
ଲୋକ ଯେମିତି ବାକି ବାକି ଜାଗାରେ ଯେମତି ମନ୍ଦିର ଆ ସବୁ ବାରିକେଟ ହଉଛି ପୁରା ଠାକୁରଙ୍କ ଦର୍ଶନ ପର୍ଯ୍ୟନ୍ତ ବିରଜା ମାଙ୍କ ମନ୍ଦିରରେ ପୁରା ତାଙ୍କର ଦର୍ଶନ ପର୍ଯ୍ୟନ୍ତ ପୁରା ଅଛି ନା ବ୍ୟାରିକେଟ ଟା।
କିନ୍ତୁ ପୁରୀ ମନ୍ଦିରରେ ସେ ଜିନିଷ ଟା ହଉନି ଯାହା ଫଳରେ କି ଠାକୁରଙ୍କୁ ଲୋକ ବହୁତ୍ ଦେଖୁଚନ୍ତି ଠାକୁରଙ୍କ ପ୍ରତି ଯୋଉ ସ୍ନେହ ମମତା ଆସ୍ତବ୍ୟ ଆସ୍ଥା ରହିଛି ବିଶ୍ୱାସ ରହିଛି ସେଇ ଭରସ ଘରେ ସବୁ ଯାଉଚନ୍ତି ହଇରାଣ ବି ଟିକେ ହଉଚ ସେମିତି ଆଉ ଛୋଟ ଛୁଆଙ୍କ ସହିତ ଗଲାବେଳକୁ ବହୁତ୍ ହଇରାଣ।
ଏ ଛୁଆଙ୍କୁ ଧରି ଯିବାଟା ଭାରି କଷ୍ଟ।
ନା ନା ଯିବା କଥା ନୁ ମୂର୍ଖାମି ଠାକୁରଙ୍କୁ ଦେଖା ଦର୍ଶନ କରିବା ଠିକ୍ କଥା। କିନ୍ତୁ ଏତ ଅତି ଛୋଟ ଛୁଆଙ୍କୁ ନବା ମୂର୍ଖାମୀ କାହିଁକି ନା ତାଙ୍କୁ ତମେ କାଖେଇକି ଧରି
ଆଉ। ଆଉ। ହଉ।